ହଁ ମ୍ୟାଡ଼ାମ୍ ନମସ୍କାର।
ନମସ୍କାର ମ୍ୟାଡ଼ାମ୍।
କଣ କରିଛନ୍ତି।
କଣ ଖବର ଆହୁରି?
ହେ ବସିଥିଲି ବାପାଙ୍କ ସହିତ ବସିକି କଥା ହେଉଥିଲି ଆପଣ କଣ କରୁଛନ୍ତି?
କଣ କହିଲେ?
ମୁଁ କଇଲି ଏ ବସିଥିଲି ବାପାଙ୍କ ସହିତ ବସିକି କଥାବାର୍ତ୍ତା ହଉଥିଲି ଆଉ।
ଆଚ୍ଛା କୋଉ ଟପିକ୍ ରେ କଥା ହଉଥିଲେ କୋଉ ବିଷୟରେ?
ଟପିକ୍ ଏଇ ତାଙ୍କୁ ମଧୁମେହ ରୋଗ ହେଇଛି ଡାଇବେଟିସ୍। ଆଉ ସିଏ ତ କୌଣସି କା କଥା ଶୁଣୁନାହାନ୍ତି ନା ମାଆଙ୍କର ଶୁଣନ୍ତି ନା ମୋର ଶୁଣନ୍ତି। ତାଙ୍କୁ ଚିନି ଖାଇବା ମନା। ତାଙ୍କୁ ଅ ବାହାର ଜିନିଷ ଅଏଲ ଜିନିଷ ତେଲ ମସଲା ମନା। ଶୁଣିବେନି କେବେ ବି। ଆଉ ଦିନଙ୍କୁ ତାଙ୍କର ପାଞ୍ଚ ଥର ଚା ପିଇବେ। ଆଉ ରୋଗଟା ହେଇଛି ଦେଖିକି ରହିବା କଥା ନା। ଆଉ ଆଜିକାଲି ତ ଛୋଟ ଛୁଆଙ୍କୁ ବି ମଧୁମେହ ରୋଗ ହଉଛି। ଜନ୍ମରୁ ହିଁ ମଧୁମେହ ରୋଗ। କହିବାକୁ ଗଲେ ଏୟା ଜେନେଟିକ ଥାଏ। କିନ୍ତୁ ମଧୁମେହ ରୋଗ ଟା ଏବେ ସମସ୍ତଙ୍କୁ ଧଇଲାଣି। ଛୋଟ ଛୁଆଠୁ ଆରମ୍ଭ କରିକି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କୁ ଧରିଲାଣି। ଆଉ କ
ଆଜ୍ଞା ଆଜ୍ଞା।
ସେହି ବିଷୟରେ କଥା ହେଉଥିଲେ। ମୁଁ ତାଙ୍କୁ ବୁଝଉଥିଲି ତମେ କାହିଁକି ସବୁବେଳେ ଚିନି ଖାଉଛ? କଥା ମାନୁନ ଶୁଣୁନ। ଆଉ ଟାଇମ୍ ଟୁ ଟାଇମ୍ ତି ତାଙ୍କର ମେଡ଼ିସିନଟା ବି ଔଷଧଟା ବି ତାଙ୍କୁ ନେବା କଥା ସିଏ ନିଅନ୍ତିନି। ଆଉ ନ ନେଲେ ସିଏ ତ କେବେବି କ କଣ୍ଟ୍ରୋଲ ହେଇକି ରହିବନି। କାରଣ ମଧୁମୟ ରୋଗ ଏମିତି ଗୋଟେ ହାଇ ହେଇଗଲେ ଖରାପ ଲୋ ହେଇଗଲେ ଖରାପ।
ଆଜ୍ଞା।
ଆଉ ସେଇ କଥା ବିଷୟରେ ଡିସକସନ ଚାଲିଥିଲା ଆଉ।
ଆପଣ ତାଙ୍କୁ ଫାଷ୍ଟ କହିଲେନି ଯେ ମଧୁମେହ ରୋଗଟା କଣ ପାଇଁକି ହୁଏ?
ସେଇଟା ହଉଛି ପ୍ରକୃତରେ ଉଁ ବଡ଼ିର ଯେତେବେଳେ ଇନସୁଲିନ ନାମ ଗୋଟେ ହରମନ ର ଅଭାବ ହୁଏ ଦେହରେ ତା ଦ୍ୱାରା ହିଁ ମଧୁମେହ ରୋଗଟା ହୁଏ। ମାନେ ଯେମିତିକି ଆମର ଇନସୁଲିନ୍ ଖାଦ୍ୟରୁ ମିଳୁଥିବା ଗ୍ଲୁକୋଜ୍ରୁ ଶରୀରର କୋଷ ମାନଙ୍କ ଭିତରୁ ନେଇ ଶକ୍ତି ଉତ୍ପାଦନରେ ସାହାଯ୍ୟ କରେ। ଇନସୁଲିନ୍ ଟା ଠିକ୍ ଭାବରେ କାମ ନ କଲେ ରକ୍ତର ରକ୍ତରେ ଚିନର ମାତ୍ରା ବଢ଼ିଯାଏ। ଚିିନ୍ ର ମାତ୍ରା ବଢିବା ଦ୍ଵାରା ହିଁ ଯେତେବେଳେ ଏ ସୁଗାରଟା ସୁଗାରଟା ବଢିଯାଏ। ସେତେବେଳେ ମଧୁମେହ ରୋଗଟା ଆକ୍ରାନ୍ତ କରେ ମଣିଷକୁ। ଆଉ ତାର ନିରାକରଣ ବହୁତ ସାରା ଅଛି କିନ୍ତୁ ସିଏ କେବେ ବିି ସବୁଦିନ ପାଇଁ ଘଟିପାରିବନି। ସେ ଜୀବନ ସାରା ତମ ସହିତ ରହିବ। କିନ୍ତୁ ସିଏ ଗୋଟେ କଣ୍ଟ୍ରୋଲ ହେଇକି ତମ ସହିତ ରହିପାରିବ। ଯଦି ତମେ ଠିକ୍ ଭାବରେ ନିଜ ଜୀବନକୁ ଜୀବନ ଶୈଳୀକୁ ଠିକ ଭାବରେ ଚଳେଇବ। ଖାଦ୍ୟକୁ ନେଇକି ଠିକ ଭାବରେ ସଚେତନ ହେଇକି ରହିବ। ନିଜ ଔଷଧ ପତ୍ରକୁ ନେଇକି ରହିବ। ତେବେ ଯାଇକି ତମର କଣ୍ଟ୍ରୋଲରେ ରହିବ। ଆଉ ଅମ୍ବାନି
ଆଜ୍ଞା ଆମେ ସେଇଟାକୁ
ଅ ସେଇଟାକୁ ଆମେ ନିୟନ୍ତ୍ରଣ ଉଁ କରାଯାଏ ନାହିଁ। ଏଇଟା କୁହନ୍ତି ସମ ତାହେଲେ ଆମେ ଯଦି ଚାହିଁବା କହିଲେ ମ୍ୟାଡାମ ଆମେ ସେଇଟାକୁ ଏ ନିୟନ୍ତ୍ରଣ କରିପାରିବା ଏଥିପାଇଁ କି ଆମକୁ ତ କିନ୍ତୁ ନିଜର ଦୈନନ୍ଦିନ ଜୀବନରେ କିଛି ନା କିଛି ପରିବର୍ତ୍ତନ ନିହାତି ଭାବରେ ଆଣିବାକୁ ପଡିବ କାହିଁକି ନା ଆଜିିକାଲି ଦୈନନ୍ଦିନ ଜୀବନରେ ସମସ୍ତଙ୍କର ଯାହା ଚାଲିଛି ଯେମତି ବାହାର ଖାଇବା ଖାଉଛନ୍ତି ସେମାନେ କିଛି ଘରୋଇ ଖାଇବା ହିଁ ଖାଉନାହାନ୍ତି ସେମାନେ ଗୋଟେ ଜାଗାରେ ବସିକି ହିଁ ରହୁଛନ୍ତି ସେମାନେ ୱାର୍କଆଉଟ୍ ବ୍ୟାୟାମ ଏଗୁଡ଼ାକ ବି କରୁନାହାଁନ୍ତି। ତ ଆମେ ଯଦି ଦେଖିବା କହିଲେ ସେମାନେ ଖାଦ୍ୟପେୟରୁ ଯେମିତିକି ରଖି ପାରିବେ ଖାଦ୍ୟରେ ଯେମିତି କିଛି ଚିନି ମିଠା ଅତ୍ୟଧିକ ତେଲ ଏଇ ଜିନିଷଟାକୁ ଟିକେ ଆଭଏଡ କରିବେ କି ସବୁଜ ପନିପରିବା ଫଳ କି ଏ ଫାଇବର। ଖାଇବା ବି ସେମାନେ ଖାଇପାରିବେ କି ଯଦି ଶାରୀରିକ ପରିଶ୍ରମ ନିହାତି ଭାବରେ ସେମାନଙ୍କୁ କିଛି ନା କିଛି କରିବାକୁ ପଡ଼ିବ ହିଁ ଯେମିତି କିି ପ୍ରତି କମ ରେ କିଛି ନହେଲେ ତିରିଶ ରୁ ପଇଁଚାଳିଶ ମିନିଟ ସେମାନେ ଚାଲିବା କି ଯୋଗା ବ୍ୟାୟମ କରିବା ଜରୁରୀ। କି ନିଜ ଶରୀରକୁ ଓଜନ ଯଦି ସନ୍ତୁଳିତ ରଖିବା ବି ଉଚିତ ସେମାନଙ୍କର ସମୟ ସମୟରେ ପୁଣି ଡାକ୍ତରଙ୍କ ପାଖକୁ ଯାଇକି ସେମାନଙ୍କର ଯୋଉ ବ୍ଲଡ଼ ସୁଗର ଟେଷ୍ଟ କରିବା ଜରୁରୀ ସେମାନଙ୍କର ଏଗୁଡାକ ଉପରେ ଯଦି ସେମାନେ ବୋଧେ ଧ୍ୟାନ ରଖ। ରଖିବ କହିଲେ ହେଇପାରେ ଯେ ସେମାନଙ୍କର ନିୟନ୍ତ୍ରଣରେ ରହିପାରିବ। ଏ ଜିନିଷ ଏମିତି କିଛି ରହିଥାଏ ତା ତାର ପ୍ରତିକାର।
ଆଜ୍ଞା ସମସ୍ତେ ଭାବନ୍ତି ମଧୁମେହ ରୋଗ ଟା କେବଳ ମିଠା ଖାଇବା ଦ୍ଵାରା ହିଁ ହୁଏ। କିନ୍ତୁ ନୁହେଁ ମିଠା ଖାଇବା ଦ୍ଵାରା ହୁଏନି ସେ ଜିନିଷ ଟା ବଂଶଗତ ପ୍ରଭାବ ବି ଥାଏ ଯୋଉଟା କି ଜେନେଟିକ୍ କୁହନ୍ତି। ଆଉ ମୋଟାପଣ ବି ଥାଏ ଶାରୀରିକର ଓ ଅନ୍ୟାନ୍ୟ କାରଣ ମଧ୍ୟ ଏଥିର ଭୂମିକା ରହିଥାଏ ମେନ ହ ପ୍ରକୃତ କାରଣ ହଉଛି ଆମ ଜୀବନ ଶୈଳୀରେ ଆମେ ଯାହା କରୁଛେ ଯାହା ଖାଉଛେ ଯାହା କରୁଛେ ତା ଉପରେ ପ୍ରଭାବ ଟା ପକାଏ ରୋଗ ଟା। ଏବେ ଧରନ୍ତୁ ଆମେ ଏବେ ଆଜିିକାଲି ଛୁଆ ଗୁଡା ସମସ୍ତେ ବାହାର ଜିନିଷ ଖାଇବାକୁ ପସନ୍ଦ କରୁଛନ୍ତି ଘର ଖାଦ୍ୟ ଯେତିକି ସେମାନଙ୍କ ପାଇଁ ପସନ୍ଦ ନୁହେଁ ବାହାର ଖାଦ୍ୟ ସମସ୍ତଙ୍କ ପାଇଁ ପସନ୍ଦ। ତା ଦ୍ୱାରା ରୋଗଗୁଡାକରେ ଆକ୍ରାନ୍ତ ହଉଛନ୍ତି ବିଭିନ୍ନ ପ୍ରକାର ରୋଗଗୁଡାକରେ କହିବାକୁ ଗଲେ ଏବେ ତ ସବୁ ସବୁ ମୋଟାପଣରେ ଆକ୍ରାନ୍ତ ହେଉଛନ୍ତି। ଏବେ ସମସ୍ତଙ୍କୁ ଦେଖିବେ ସମସ୍ତଙ୍କର ମୋଟା ପଣ ଅଧିକ
ନେବେ
ହୁଁ
ଆଜ୍ଞା ଆଜ୍ଞା
ସାର ଆମେ କଣ ଶୁଣିଲେ ଶରୀରରେ କଣ ଘଟୁଛି ତାହା ଆମେ ଯଦି କାରଣଟା ଜାଣିପାରିବାନି ଡେରି ହେଇଗଲେ ମଧ୍ଯ ତମେ ଜାଣିପାରିବ ଯେ ତମେ କୋଉ ରୋଗରେ ଆକ୍ରାନ୍ତ ହେଇକି ଅଛ।
ଆଜ୍ଞା ମ୍ୟାଡାମ ସେଥିପାଇଁ କି ତାର ଲକ୍ଷଣ ତ ଜାଣିବା ଜରୁରୀ ବହୁତ ଜରୁରୀ ଯେମିତି କିି ଆମେ କହିବା ଯେ ଆଉ ଯଦି ଡାଇବେଟିସ ଯଦି ରହୁଛି ଯୋଉଟା କି ଆପଣ କହିଲେ ଯେ ମଧୁମେହ ରୋଗ। ସେଇଥିପାଇଁ କି ହା ମୋ ବାବାଙ୍କୁ ବି ହେଇଛି ଡାଇବେଟିସ୍ ତ ମୁଁ ଦେଖିଛି ତାଙ୍କର ଷ୍ଟାର୍ଟିଂଟା କେମିତି ଥିଲା। ଆରମ୍ଭରେ ଯେ ସେ କେମିତି ଚିହ୍ନି ପାରିଲେ। ତାଙ୍କୁ ଅତ୍ୟଧିକ ଶୋଷ ଲାଗିବା ହଉ କି ବାରମ୍ବାର ଯ ପରିସ୍ରା ଲାଗିବା ଖାସ କରିକି ଆପଣ। ହଁ ରାତିରେ ଉଁ ଅଧିକ ଲାଗିବ ପରିସ୍ରା କି। ସବୁବେଳେ ଦୁର୍ବଳ ଫିଲ୍ କରିବା କି ହଠାତ୍ ତମର ଯଦି ଓଜନ କମିଯାଉଚି କି ଶରୀରର କୌଣସି ସ୍ଥାନରେ ଯଦି। କାଟିଗଲେ କି ଯଦି କିଛି ଘା ହେଇଯାଉଚି ତାହେଲେ ସେଟା ଶୀଘ୍ର ବି ନ ଶୁ ଖୀଜିବା। ସେଇଟା ବି ଆପଣ ତାର ଲକ୍ଷଣ ନେଇପାରିବେ କି ଆଖିକୁ ଝାପ୍ସା ଦେଖାଯିବା। ଏମିତି। ତାର କିଛି ଆମେ ଲକ୍ଷଣ ଦେଖିପାରିବା ଆଉ ଏଗୁଡାକ ଯଦି ଆମେ ଠିକ ସମୟରେ ଯ ବି ଆମେ ଉଂ ଏଇଟା ଯଦି ନିୟନ୍ତ୍ରଣ ନ କରିପାରିବା ତାହେଲେ। ଆମର ବହୁତ ପ୍ରକାରର। କିଛି ଦେହ ଖରାପ ହେଇପାରେ ଯେମିତି କି ହା ଟା କା ଆସିଯିବ ହଉକି। ଅ ଆମର ଆଖି ପୁରା ଖରାପ ହେଇଯିବା ଏଇ ଉପରେ ବି ପ୍ରଭା ପକେଇଥାଏ ଯଦି ଆମେ ଏଇଟାକୁ ଯଦି ଠିକ୍ ସେ ଯଦି ନିୟନ୍ତ୍ରଣ ନ କରିପାରିବା ତ। ଠିକ୍ ସମୟରେ ଏଇଟାକୁ ନିୟନ୍ତ୍ରଣ କରିବା।
ଆବଶ୍ୟକ ଆଜ୍ଞା ଆଜ୍ଞା
କିଛି ଫଳ ବି ମ୍ୟାଡାମ ରହିଥାଏ ଯେମିତି କି ସେଗୁଡାକ। ଆମେ ଟିକେ ଯେତିକି କୋ ଦରକାର ଡାଇବେଟିସ୍ ପେସେଣ୍ଟ ପାଇଁକି ଆମେ ସେତିକି ନବା ଜରୁରୀ ଯେମିତିକ ଆମ୍ବ ନେହି ଲା ଆମ୍ବ ହଉ କି ତରଭୁଜ ହଉ। ଏଗୁଡାକୁ ଆମେ ଏ ଟିକେ ଯେତିକି ଦରକାର ସେ ତିକି ଖାଇପାରିବା ଏମିତି ନାଇଁ ଯେ ଆମେ ସେଟାକୁ ପୁରା ଛାଡ଼ିଦବା ପୁରା ଛାଡ଼ିଦେଲେ ତ ହବନି। ସେଥିରୁ ବି ଆମକୁ କିଛି ଭାଇଟାମିନ୍ ମିଳିଥାଏ ତ ଅଳ୍ପ ଅଳ୍ପ କିଛି କିଛି। ନବା ଦରକାର ଆପଣ ଦେଖିଥିବେ ଯେ। ଯୋଉମାନଙ୍କୁ ବି ଡାଇବେଟିସ୍ ହେଇଥାଏ ସେମାନେ ଆଁ ଡ ଡକ୍ଟର ଏଇ ଜିନିଷ ମନା କରୁଛନ୍ତି ମତେ ଖାଇବାକୁ ତ ଏଇ ଜିନିଷ ମୁଁ ବିଲକୁଲ୍ ନେବିନି। ସେମିତି କରନ୍ତି ଆମ ଘରେ ତ ସେଇଆ ହୁଏ। ତ ସେଇଟାକୁ ପୁରା ଆପଣ ଛାଡିଦେଲେ ହବନି। ଆପଣ ଅଳ୍ପ କ୍ୱାଣ୍ଟିଟି ନେଇକି ସେରାକୁ ଖାଇପାରିବେ ନହେଲେ। ସେଇଠୁ ଯୋଉ ପ୍ରୋଟିନ ଭାଇଟାମିନ୍ ଯୋଉ ମିଳୁଚି ସେଇଟା ଆପଣଙ୍କୁ ମିଳି ପାରିବନି।
ଆଜ୍ଞା।
ଆଜ୍ଞା।
ତା ସହିତ ଦିନକୁ ଚାଲିବା ବି ଦରକାର ତୁମର ୟୁ ୟୋଗା ଟା। ନିହାତି ଦରକାର କୁ ଯେ କୌଣସି ରୋଗ ପାଇଁ ବି ହଉ। ନିଜର ଶରୀରର। ୟୋଗା ହଉ କିମ୍ବା ଆପଣ ଏକ୍ସରସାଇଜ୍ ଯାହା କହୁଛନ୍ତି ଯଉ ପ୍ରକାର ବି ହଉ। ଆପଣ କରିବାଟା ନିହାତି ଦରକାର। ତା ଦ୍ବାରା କିଛି ବେନିଫିଟ୍ସ୍ ବି ମିଳିଥାଏ ଉପକାରିତା ମଧ୍ୟ ମିଳିଥାଏ। ଅ ମିଠା ଖାଇବା ଦ୍ବାରା ଏମିତି ଯୋ ସମସ୍ତେ କୁହନ୍ତି ମିଠାଖାଇବା ଦ୍ବାରା ମଧୁମେହ ରୋଗ ହୁଏ ଏଇଟା ଭୁଲ ଧାରଣା। ଆମ ଘରେ ସମସ୍ତ ମମି ସବୁ ମା ସବୁବେଳେ କୁହନ୍ତି ମି। ମିଠା ତୁମେ ଖାଉଛ ବୋଲି ତୁମର ଡାଇବେଟିସ୍ ପଡ଼ୁଛି। ଅତ୍ୟଧିକ ଯେତେବେଳେ ପରିଶ୍ରମ ବି ହୋଇଇଯାଏ ମଣିଷର ସେ ସେତେବେଳେ ବି ବଢ଼ିଯାଏ। ଟେନସନ ରୁହେ ମଣିଷ ଟେନସନ ରୁହେ। ସେପଟେ ମୁଣ୍ଡକୁ ପ୍ରେସର ପ୍ରେସର ଯାଇ ତାର। ସେତେବେଳେ ମଧ୍ୟ ତାର ଶରୀରରେ ସବୁ ପ୍ରକାର ରୋଗ ବଢ଼େ। ଭୋକିଲା ବି ରହିବା କଥା ନୁହେଁ ବାବା କଣ କରନ୍ତି ଭୋକରେ ରହିଯାଆନ୍ତି। ସେ ସକାଳ ଖାଇବାଟା ଉ ଛାଡ଼ି ଦିଅନ୍ତି ଆସିକି ରାତିରେ ଖାଆନ୍ତି କିମ୍ବା ଖରାବେଳେ ଖାଆନ୍ତି। ସକାଳ ଖାଇବାକୁ ସେ ଖାଆନ୍ତିନି। ନ ଖାଇବା ଦ୍ଵାରା ଖାଲି ପେଟରେ ଅତ୍ୟଧିକ ସୁଗାର ସୁଗାର ଟା ବଢିଯାଏ। ଅଧିକ ଲେବଲ ରୁ।
ଆଜ୍ଞା। ଆମ ଘରେ ବି ସେଇଆ ହିଁ ହୁଏ ମ୍ୟାଡାମ ବାବାଙ୍କୁ ଆମେ କିଛି ଜିନିଷ ମନା କରୁଥିବୁ। ନିଅନି ହେଲେ ତାଙ୍କେ ଅଧିକା ହିଁ ତେଲ ମସଲା ଏଗୁଡାକ ଖାଆନ୍ତି। ତାପରେ ପୁଣି ତାଙ୍କର ଦେହ ଖରାପ ହୁଏ ତାଙ୍କୁ କିଛି। ଖାଇବା କିଛି ଖାଦ୍ୟ ଆ ମନେ କରନ୍ତୁ ଯେ ଏଇ ଖାଦ୍ୟ ଅଧିକ ମାତ୍ରାରେ ଖାଅନି। ତାଙ୍କେ ସେଇ ଖାଦ୍ୟ ଖାଇବେ ଯେତେବେଳେ ବାବାଙ୍କର ଡାଇବେଟିସ ଅଧିକା ହେଇଥିଲା ମୁଁ ଦେ କିଛି ଯୋଉ ଜିନିଷ ଆମେ ଖାଇ ପାରୁନୁ ସେ ଜିନିଷ ତାଙ୍କେ ଖାଇଥିଲେ ଡାଇବେଟିସକୁୁ ଜଗେଇକି ଯେମିତି କି ଯୋଉ କଞ୍ଚା ହଳଦୀଆ ପଣ ଦେଖିକି। କଞ୍ଚା ହଳଦୀ ଟାକୁ ଗ୍ରାଇଣ୍ଡିଙ୍ଗ କରିକି ସେଇଟାକୁ ସେ ଖାଉଥିଲେ।
ଆଜ୍ଞା।
ହଁ ଖାଉଥିଲେ। ପୁଣି ଆପଣ ଦେଖିବେ ଦେଖିବେ କଣ ମୁଁ ହିଁ ଦେ ଲୋଭରାାକୁ ପୁଣି ତାଙ୍କେ ଆଣିବେ ଆମେ ପରା ଆମ ଘରେ ଅଛି ଆମେ ଲଗେଇଛୁ। ଏଲୋଭେରାଟାକୁ ଆଣିବେ ନ୍ୟାଚୁରାଲ୍ ଏଲୋଭେରା ପୁଣି ସେଇଟାକୁ ଗ୍ରାଇଣ୍ଡିଙ୍ଗ କରିବେ ପୁଣି ସେଇଟାକୁ ନେବେ।
ଆଖା ଆଜ୍ଞା
କି କିଛି କଲରା ହଉ କଲରାଟାକୁ ଆଣିବେ ସେଇଟା ବି ପୁଣି କଞ୍ଚା ହିଁ ଖାଇବେ। ଏମିତି ତାଙ୍କ କି ବହୁତ କିଛି କରୁଛନ୍ତି ନିଜର ଡାଇବେଟିସ୍ଟାକୁ ନିୟନ୍ତ୍ରଣ କରିବା ପାଇଁକି।
ବାବା ବି କରନ୍ତି ସେ ସକାଳୁ ଉଠିଲେ ଖାଆନ୍ତି କିନ୍ତୁ ସକାଳୁ ଖାଲି ପେଟରେ ସବୁବେଳେ ଖାଇବା କଥା ନୁହେଁ କଲରା ହଉ ପିତା ଜିନିଷ କିଛି ଖାଇବା କଥା। ନୁହେଁ। ଡ ଡକ୍ଟର ମନା କରନ୍ତି ଯେ କୌଣସି ପ୍ରମେ ଖାଲି ପେଟ ପିତା ଅଂଶ ଖାଇବା କଥା ନ ଦେହ ପାଇଁ କ୍ଷତିକାରକ ମଧ୍ୟ ହୋଇଥାଏ। ସମସ୍ତେ କୁହନ୍ତି ଦେହ ପାଇଁ ଭଲ କିନ୍ତୁ ସବୁଥିପାଇଁ ଦେହ ପାଇଁ ଭଲ ନଥାଏ।
ହଉ ମ୍ୟାଡ଼ାାମ ଆପଣ ଆଉ କଣ କରୁଥିଲେ?
ମ୍ୟାଡାମ ଆପଣଙ୍କ ସହିତ ବହୁତ ଟାଇମ ନେଇଗଲି ମୁଁ ଆପଣଙ୍କର ହଁ।
ହ ହଉ ଆପଣ କାମ କରନ୍ତୁ କଣ କରୁଛନ୍ତି ମୁଁ ରହିଲି।
ଆଜ୍ଞା।
ଆଜ୍ଞା।